ହ୍ୟାଲୋ।
ହ୍ୟାଲୋ।
ହଁ। କଣ କରୁଛ?
ଏଇ ବସିଥିଲି।
ଉୁଁ ଖାଇସାରିଲଣି?
ହଁ।
କଣ ରୋଷେଇ କରିଛ?
ସୋଲା ତରକାରୀ ସୋଲା ଆଳୁ ପଡ଼ିକୀ କଷା ହେଇଥିଲା ଆ ରୁଟି।
ହଁ ରୋଷେଇ କରୀକି ଖାଇ ପିଇ ସାରିଲଣି?
ହଁ।
ଦେହ ଭଲ ଅଛି।
ହଁ।
ରଜ କଣ କେମିତି ପାଳନ କରୁଛ ଘରେ କରିବ ନା କୁଆଡେ ଯିବ।
ଘରେ।
ହୁଁ ହୁଁ।
ନାଣନ୍ଦଏହରିକା ଆସିବେ ମାଉସୀ ସମସ୍ତେ ଆସିବେ ଦେଇ ହେରିକା ବି ଆସିବେ
ଓହୋ ବନ୍ଧୁ ବାନ୍ଧବ ସବୁ ଆସିବେ ଘରେ କରିବ।
ହଁ।
ହଁ ରଜ ଟା ତ ଘରେ ହୁଏ କାରଣ ଘର ଟା ଛାଡିକି ରଜରେଆଉ କୁଆଡେ ଯିବୁ।
ହ
ଘର ଲୋକ ସେ
ତମର କଣ ରୋଷେଇ?
ଆମର ଆମର ଆଜି ଡାଲମା ରୁଟି ହେଇଥିଲା ବାଇଗଣ ଭଜା ହେଇଥିଲା ଆଉ
ଆଉ ହଁ।
ମୁଁ ଖାଇ ପିଇ ସାଇିଲୁଣିି ବସିଥିଲୁ ତ ଟିକେ ଫୋନ କରିବା। ଆଉ ମୁଁ ରଜରେ ସବୁ ନୂଆ କିଣିସାଇଲଣି ନା।
ନାଇଁ କିଣାହୋଇନିଆଉ ତ ଅଛି ପାଞ୍ଚ ଦିନ କିଣା ହବ।
ନା ଆଗୁଆ ନକିଣିଲେ ବା ତଥାପି ତ ଏବେଠୁ ତମେ ଗଲେ ବି ଦେଖିବ ଦୋକାନ ସବୁ ଭିଡ ହେଇଯିବନି?
ହଁ ଏବେ ଆଜି ମାର୍କେଟ ଯାଇଥିଲୁ କେତେ ପୁରା ଭିଡ। ଫଳ ଦୋକାନ ଡ୍ରେସ୍ ଦୋକାନ।
ହଁ ଆହୁରି ଡେରି କଲେ ତ ଆହୁରି ଭିଡା ହେଇଯିବ ତମେ ଭଲକିରିବାଛିକି ଆଣିପାରିବନି।
ନାଇଁ ପା।
ହଁ ସେଇଥି ଆଗୁଆଟିକେ କିଣାକିଣି କରିଦେଲେ ଭଲ।
ହଁ।
କରିବ ନା ରଜରେ ନୂଆ ତିନି ଦିନ ତ ରଜ ତମେ କେତେଟା ନୂଆ କରିବ।
ଅଛି ତିନି ଚାରିଟା।
ଆଉ ତାହେଲେ ତମର ରଜା ପାଇଁ ହେଇଯିବ ଆଉ।
ହଁ।
ହୁଁ ଭଲ ତାପରେ ଯୋଉ ଗରମ ହଉଛି ଯେ ରଜରେ ନୂଆ ବି।
ଗରମରେ ଯିଏନୂଆ ପିନ୍ଧିବ ଯୋଉ ଗରମ ହଉଚି।
ହୁଁ।
ଆଜି ଗୋଟେ ଦିନ ଏସିଲାଗିଲାନି ନିଦ ହେଲାନି ଶୋଇହେଲାନିଯୋଉ ଗରମକୁ ଝାଳ।
ଯାହାହେଲେ ଫାଷ୍ଟ ରଜ ଟା ନା ଟିକେ ଲୁଗାଟା ପିନ୍ଧିବାକୁ ପଡିବ ତା। ତା ପରେ ନ ପିନ୍ଧିଲେ ଚଳିବ। ଉଁ ହୁଁ ଏସି କଣ ପାଇଁ ଚାଲିଲାନି କି ଆଜି।
କେଜାଣି ସେ ତାର କଣ ହେଇଥିଲା ଚାଲିଲାଣିି ସହ ଚାଲିଲାଠୁ ଚାଲିଲା।
ଓହୋ। ଆଉ ରଜରେ ରଜପାନ ଖାଅ ନା।
ମୁଁ ଖାଏନା ପାନ।
ଆଚ୍ଛା ଆଛା ରଜ ପାନ ତ ଖାଇନ ଆଉ ତାର ମଜା ଟା ତମେ ଜାଣିନଥିବ ଆଉ।
ରଜପାନ ସବୁ ପୁରା ପତ୍ର। ମଉଡିକି ହୁଁ ଆଉ ଅଳତା ଫଳତା ରଜରେ ଟିକେ ଲଗେଇବ। ରଜରେ ବର୍ଷାଟା ହେଲା। ରଜ ହେଲା ସଜବାଜ ହେଲା ପର୍ବ।
ହଁ।
ଆଉ।
ତମ ଆଡେ ରଜ କେମିତି ହୁଏ? ପିଠା ହଁ ହବ।
କେଉଁ ପ୍ରକାର ପିଠା କରିବ ରଜ।
କାକରା ପିଠା ପୋଡ଼ପିଠା ଚକୁଳି ପିଠା।
ତମେ ଶିଖିଛ ନା?
ଅଳ୍ପ ଅଳ୍ପ।
ଓ ହ ନହେଲେ। ୟୁଟୁବ ଅଛି ନହେଲେ ସାଙ୍ଗସାଥି ବନ୍ଧୁବାନ୍ଧବ। ସମସ୍ତଙ୍କୁ ପଚାରିକି ନା କେମିତି କଣ ହୁଏ ସବୁ ନହେଲେ ପିଠ
ଜାଣିଛି କେବେ କରିନି।
ଓହୋ ତାହେଲେ ଏଇ ବର୍ଷ କରିବ ବୋଧେ।
ହଁ।
ହଁ ପଚାରି ଦବ ତମ ବନ୍ଧୁବାନ୍ଧବଙ୍କୁ ଭାଇ ଭଉଣୀ କି ତମ ୟୁଟ୍ୟୁବ ବି ଅଛି ଆଜିକାଲି ତ।
ସବୁ ମାରି ଦେଲେ ବାହାରି ଆସିଥିବ ସବୁ ଦେଖିବ ଆଉ।
ହଁ।
ଏଥିରୁ ଦେଖିକିନା ପ୍ରୋସେସଟା କେମିତି କଣ ହଉଛି ସେଇ ଅନୁସାରେ କରିବ ଆଉ।
ହୁଁ।
ଆଉ ଛୁଆଙ୍କର ଡ୍ରେସ କିଣିଲଣି?
ପୁଅର କିଣା ହେଇନି।
ଓ ହୁଁ।
ହବ ଆଉ। ତମ ପୁଅର?
ବଡ ମାନଙ୍କ ବଡ ମାନଙ୍କର ନ କିଣିଲେ ଚଳିବ। ମାନେ। ଛୁଆଙ୍କ ଘରଙ୍କର ନ କିଣିଲେ ସେ ସବୁ ହଁ। କାନ୍ଦନ୍ତି ଛୁଆ ମାନେ।
ଛୁଆଙ୍କର ହ ତ ଆଗେ ବଡର ନ ପିନ୍ଧନ୍ତୁ ଆମର ନାଇଁ ଆଗେ ଛୁଆଙ୍କର।
ହୁଁ ଆଗେ ତ ଛୁଆଙ୍କର ସବୁ ଘରେ। ଛୁଆଙ୍କର ହୁଏ ରଜ ପାଇଁ ତିନି ହଳ ଡ୍ରେସ ତିନିଟା ରଜ ନା।
ଏ ତ ଅଛି ସାତହଳ ଡ୍ରେସ ଅଛି ଏରା ବଡ ସବୁ।
ହ ହ ରଜ ଆମର ତିନି ଦିନ ହୁଏ। ତିନି ଦିନି ଯାକ ତିନି ହଳ ଛୁଆଆ ଡ୍ରେସ ପିନ୍ଧିବେ।
ହଁ।
ଆଉ ସବୁ ପର୍ବ ହରା ଗୋ
ଝିଅ ପିଲାଙ୍କର ରଜ ପୁଅପିଲାଙ୍କର ପୁଅପିଲା ଏବେ କରୁଛନ୍ତି ସବୁ ନୂଆ ପିନ୍ଧୁଛନ୍ତି।
ହଁ ପୁଅ ଝିଅ ସେମିତି କିଛି ନାହିଁ ରଜ ଟା ସବୁ ତ କରିପାରିବେ ଝିଅ ମାନେ ଟିକେ ବେଶି ସଜବାଜ ହୁଅନ୍ତି।
ହଁ ମେହେନ୍ଦି ଲଗେଇବେ ଅଳତା ଲଗେଇବେ ଚୁଡ଼ି
ହୁଁ ମେହେନ୍ଦୀ ଫେହେନ୍ଦି ଲଗେଇ ଆସିଛି ତମକୁ।
ନା ସେମ୍ ତି ଟିକେ ଟିକେ।
ଓହୋ ଆଉ ପାର୍ଲର ପାଇଁ। ସରି ଯୋଉ ରଜ ପାଇଁ ପାର୍ଲ ର ଫାର୍ଲର ଗଲଣି ନା ନାହିଁ ଆଇବର ସେଭ୍?
ଉଁ ନା ଯାଇନି ପହରଦିନ ଆଡକୁ ଯିବା ଆଉ।
ଉ ହୁଁ। ହଁ ରଜ ପାଇଁ ସବୁ ପ୍ରିପେୟାର ହେଇସାରିବେଣି ଝିଅ ମାନେ।
ହଁ
ହୁଁ ଆଉ ଆଉ କଣ କରୁଛ
ଏ ଖାଇ ପିଇକି ବସିଛି ପୁଅକୁ ଶୁଆଇକି
ହୁଁ ହୁଁ
ହଁ, କଣ କହିଲ?
ତମ ପୁଅ
ହୁଁ ଶଇଛି ଆଉ
ଡ୍ରେସ ଆଇଁଲଣି ତାର
ଆମ ନା ହଁ ଆଣା ହେଇ ହଳେ କିଣା ହେଉଛି ଆଉ କିଣା ହବ ଆଉ
ହଁ
ଶାଢୀ ଫାଢୀ ଆମର ବେସି କିଣିନୁ କିଣିବୁ ଆ ଆଉ ତମେ କଣ ରଜକୁ କଟନ ଶାଢୀ କରୁଛ ନା ସିନ୍ଥେଟିକ୍ ଶାଢୀ
ଦିଟା ଆଂକ
ଓହୋ ହଁ ତିନିଟା ରଜର କଣ ଖାଲି କଟନ ଶାଡି କରିବେ
କଟନ ଗୋଟେ ସାଡ଼ିରେ ଗୋଟେ ରଜରେ ସନ୍ଥେଟିକ ଗୋଟେରେ ନାଇଟ୍
ଓହୋ ଏମିତି କଥାକି ହଁ ଡ୍ରେସ କରିଥାନ୍ତି ଡ୍ରେସ ତ ପିନ୍ଧ ଦେଖିଆ ମୁଁ ଗୋଟେ ରଜ ପାଇଁ ମୋତେ କରିବୁ ଆଉ ତିନି ରଜ ପାଇଁ ଆଉ କଣ ତିନି ହଳ କରିବେ ଯାହା ହଉ ତମର ତ ତିନି ରଜ ପାଇଁ ତିନି ହଳ କରିସାଲ
ହଁ
ଆଉ ଆଉ କଣ କହୁଛ
ଆଉ କଣ ଆଜି ଆଉ କଣ କାଲି ଆଇଁଷ କଣ ହବ କାଲି ଆଇଁଷ କଣ ହବ?
କାଲି ନା କାଲି କଣ କିଛି କାଲି ତ ମଟନ ହବ କହୁଥିଲ ଦେଖିବା ଆଉ କାଲି ତ ବାହାଘର ଅଛି, ହଁ।
କାଲି ସଣ୍ଡେ ଅଛି।
ଛୁଆ ତ ଆଇଁଷ ନହେଲେ ଭାତ ପାଖରେ ବସୁନାହାନ୍ତି, ଖାଉନାହାନ୍ତି। ତାଙ୍କର ଡେଲି ବାର ଆଇଶ, ଅରୁଆ।
ଆଛ ଆଜି ଅଣ୍ଡା, ଚିକେନ୍, ମାଛ, ମାଂସ ସବୁ।
ଉ, ହୁଁ। ହୁଁ, ଜଣେ ଜଣେ ଛୁଆ ଏତେ ଆଇଁଷ ପ୍ର ଭଲ ପାଆନ୍ତି ନି। କିନ୍ତୁ ଆମ ଘର ଛୁଆ ଆଇଁସ ପ୍ରତି ତାଙ୍କର ଭାରି ଇଏ। ଆଇଁଷ ଖାଲି ବାସ୍ନାରୁ ସେ ଜାଣିଦେବେ ଆଇଁଷ ବୋଲି।
ଆଇଁଷ ହେଇଛି।
ହୁଁ।
ବ୍ୟସ୍ତ ଛଆଙ୍କ ର ଏସିପି ର ଅଣ୍ଡା, ମାଛ
ହୁଁ। ଏଇଭଳିଆ ଆଇଁଷ ହେଲୁଛି ଭାତ ଗଲା ଛୁଆଙ୍କର ପଡି
ନାହିଁ।
ହୁଁ।
ଯୋଉଦିନ ଖାଇବାକୁ ଇଛା ହବ ବାର ତିଥି କିଛି ନାହିଁ ଦିଅ ଆଇଂଶ ଆମେ ଖାଇବୁ।
ହଁ ଆଇଁଷ ନହେଲେ ତ ଭାତ ପାଖରେ ବସିବେନି ରଜ ବି ଏବ ବର୍ଷ ପଡୁଛି ମାନେ ଆଇଁଷ ବାର ପଡୁନାହିଁ।
ବାରେ।
ଫାଷ୍ଟ ରବିବାର ହେଲେ ବି ଅମେଇଷ ରହୁଛି ନା କଣ ଆଇଁଷ ସହିତ ହବନି କିଏ କରିବେ। ଦି ଦିନ କଳେ ପଡୁଛିିବ ତ ସୋମବାରକୁ କରିବେ କି ରବିବାରକୁ କରିବେ। କିନ୍ତୁ ମୋ ଜାଣିବାର ତିନି ଦିନ ବୋଧେ ଆଇଁଶ ଖାଇବିନି କାରଣ ଅମାବାସ୍ୟା ରହିଯାଉଛି ରବିବାରେ। ସୋମବାର ତ ଖାଇବୁନି ମଙ୍ଗଳବାର ଖାଇବୁ। ପୁଅ ପିଲା ଖାଇପାରିବୁ ସ୍ତ୍ରୀ ଲୋକ ତ ଖାଇପାରିବେନି। ହୁଁ ଆଉ ରଜରେ ଟିକେ ନନ୍ଭେଜ ନ ହେଲେ କଣ ଭଲ ଲାଗିବ।
ହୁଁ, ନା
ତ ସେଇଭଳିଆ ରଜ ଟା ଖାଲି ସାଧା ସାଧା ରେ ଯିବ ଆଉ।
ହୁଁ, ବାର ନାହିଁ ସେ ସାଧା ଖାଇଖାଇ ରଜ ପଳେଇବ।
ହଁ, ଯାହା ସାଧା ଓପରେ ଆଇଟମ କରିକି ଖାଇବା ଆଉ। ହଉ ତାହେଲେ ରଖୁଛି।
ତମୁଁ ହଁ।